ତ
ହୁଁ ଗୁଡ଼୍ ମର୍ଣିିଂ।
ଗୁଡ଼ ମର୍ନିଂ।
ଏଇଠି ତ ମର୍ଣିଙ୍ଗ ନୁହଁ ମଣି ଭଳି ଦେଖା ହଉଚି ଇଭିନିଂ ଟା।
ହୁଁ ଟିକେ ବାହାରକୁ ଆସ ଭଏସ କ୍ଲିଅର ଆସୁନି।
ମୁଁ ବାହାରେ ହିଁ ଅଛି।
ହଁ ଆପଣ କୋଉଠି ପାର୍ଲ୍
ହୁଁ?
ହଁ ପାର୍ଲର ନା ଜଘି ହଉଚି।
ଯଜ୍ଞ ହଉଚି।
ହଁ।
ଖାଇଚ କଣ?
ମୁଁ ଏଇଲେ ଭୋଗ ଖାଇକି ଆଇଲି।
ଭୋଗ ବଲେ ଚୁଡା ଘଷା ନା ଭାତ ଡାଲି ଖଟା।
ଭୋଗ ମାନେ ସେଉ ଅଙ୍ଗୁର କଦଳୀ ଛେନା ଆଉ ଚିନି ମଣି ସରି ମିଶରି
ଚୁଡା ମିଶି ନଥିଲା ନାଇ କି?
ନା ଉଖୁଡା ଉଖୁଡା।
ଉଖୁଡା। କୋଉ ଯଜ୍ଞା ହଉଛି କି?
ହନୁମାନ।
ହନୁମାନ ଆଜି ତ ସୋମବାର କି ହନୁମାନ ହଉଚି ଯେ।
ତିନି ଦିନ ହେଲା ହଉଛି ଯଜ୍ଞ।
ଓ, ଆଉ ସକାଳେ ଖିଆ ପିଆ କଣ ହେଇଥିଲା?
ଅରୁଆ ଭାତ, ଡାଲି, ଖଟା। ଆଉ ବିନ ଆଳୁ ସେ ଝୁଡଙ୍ଗ ଆଳୁ ଭଜା ନା କଣ। ଝୁଡ଼ଙ୍ଗ ନା ବିମ୍ ଫିମ୍ କଣ ମୁଁ ଜାଣିନି ହେଟା।
ଝୁଡଙ୍ଗ ବିନ ଅଲଗା ଅଲଗା।
ହଁ ମୁଁ ଜାଣିଚି। ଗୋଟେ ଛୋଟ ଥାଏ ଗୋଟେ ଲମ୍ବା ଲମ୍ବା ଥାଏ।
ତମେ ଲମ୍ବା ଲମ୍ବାଟା ଖାଇଚ ନା ଛୋଟା ଛୋଟା ଖାଇଚ?
ଏଟା ମୁଁ ଜାଣିନି କଣ ଖାଇଚି?
ତମ ମମି କାଟିଲା ଆସିକି ନଥିଲ କି?
ମୁଁ ନଥିଲି କାଟିଲା ବେଳେ।
ତମେ କାଟି ଜାଣନି କି କେବେ?
ମୁଁ ନଥିଲି।
ଆ ତମେ କାଟ ନା କାଟନି?
ହଁ ମୁଁ କାଟେ।
ଆସିଚି ତାହେଲେ?
ହଁ।
ପଣସ କାଟି ଆସିଚି?
ପଣ
ପଣସ କାଟି ଆସିନି?
ନା।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
କଦଳୀ।
ହୁଁ।
ମୁଁ ସେଇରା ଯାକ କାଟେନି। ମୁଁ ଖାଲି ଯଦି ମୋ ଇଚ୍ଛା ହେଇଥିବ ତାହେଲେ ଆଳୁ କା ଟିବି, ନହେଲେ ମୁଁ ଆଳୁ କାଟିବାକୁ ବେଶୀ ଭଲ ପାଏ।
ହୁଁ ହେଇଟା ତ କିଛି ପରିଶ୍ରମ ନାହିଁ କାଟିଦଉଥିବ ଚୁୁରଚାର କରିକି କଣ ନାଇକି। ।
ହଁ।
ପରିଶ୍ରମ କାହିଁ କରିବ।
ହଁ ସକାଳେ ଇଟିଲି ତରକାରୀ।
ଇଟଲି ତରକାରୀ।
ହଁ।
ତମେ କଣ ଡେଲି ଇଟିଲି ତରକାରି ଖାଉଛ ନା କଣ?
ହଁ ଡେଲି ଖାଉଚି ପା।
ସେ ଯୋଉ ଲୋକଟା ଆସୁଛି ଡେଲି ରଖି ଦଉଛି ତାଠୁ ନା କଣ? ନା ଘରେ ତିଆରି ହେଇଥିଲା?
ନାଇଁ ଘରେ ତିଆରି ନାହିଁ। ସିଏ ଆସୁଛନ୍ତି ତାହାରି
ଆଉ ।
ହଁ।
ଫୁଲ୍ ସଇଲା।
ଆମର ସଇଲାଣିି କିନ୍ତୁ ଭାଇବା ପଚରା ହେଇନି। ଆଉ ଆମର ଫାଇଲ ବନେଇନୁ ଆଉ।
ହୁଁ, ଫାଇଲ ଆଉ କଉଦିନ ବନେଇବ?
ଫାଇଲ ସାର୍, ମୁଁ ଯାନିନି। ଅଗଷ୍ଟ ବୋଧେ ଫାଷ୍ଟରେ।
ହୁଁ, ପଇସା କେତେ କଣ ନେଲେ ଇଣ୍ଟର୍ସିପ୍?
ସେ ପଚାଶ ଟଙ୍କା ନେବେ। ନଗତ୍ର ନିହାଲଦେ।
କମରସ ପିଲାଙ୍କ ସତରଶହ ଅଠରଶହ ଲାଗିଲେ ଲୁଟିଛନତି। କମର୍ସ ପିଲାମାନେ ସତରଶହ ଅଠରଶହ ଭଳିଆ ଲୁଟିଛନ୍ତି।
ହ
ମୁଁ ଗୋଟେ ପିଲାଙ୍କ ତା କଥା ତମକୁ କହୁନଥିଲି କି? ଚାହିଁ ନା ମନ ନାହିଁ?
ହଁ ମନେ ଅଛି ସେ ଯୋଉ କିଏ ଗୋଟେ ପିଲାଟା କହୁ କମର୍ସ ନେଇଥିଲା କହୁଥିଲା। ହଁ। ହ
ହୁଁ ତମେ ତ ଭଲ ଶ ସ୍ତାରେ କରିଦଉଛନ୍ତି।
ଆମର ପ୍ରାକ୍ଟିକାଲ ଟା ନାହିଁ ତ? ସେଇଥି ପାଇଁ ପଚାଷ ଟଙ୍କା ନଉଛନ୍ତି।
ପ୍ରାକ୍ଟିକାଲ ନାହିଁ?
ଆରେ ସେଇ ଇଣ୍ଟନସିିପ ପାଇଁ ପଚାଶ ଟଙ୍କା ନଉଛନ୍ତି।
ଅ ଇଣ୍ଟନସିିପ ତାଙ୍କ ଅଧିକ ଟଙ୍କା ନବା କଥା ପଚାଶ ଟଙ୍କା ନଉଛନ୍ତି ସେଇଟା ବଡ କଥା ତମ ପାଇଁ।
ଆଉ କେତେ ଟଙ୍କା କରିଥାନ୍ତେ।
ଆମ ଆମ ନା ନା ନା ଆମ କି ଚାରିଶହ ପାଞ୍ଚଶହ ନଉଥିଲେ। ଆମର ଟିକେ ଏଜୁକେସନ ପାଟିକାଲ ଥିଲା।
ପ୍ରାକ୍ଟିକାଲ ନୁହେଁ। ଏଇଟା ଇଣ୍ଟର୍ନସିପ ଟା।
ବୁଝିଲି ସେଇ ଇଣ୍ଟରସିପ ତମର ଏଇଟା ଟିକେ ଅଲଗା କୋଶଚିନ ଆମର ଟିକେ ଅଲଗା। ତମର ଏ ଯଉ ଭାଇ ଭାଇ କୋଶଚିନି କରିବେନି ସେଇଟା ଆମର ବି ହଉଥିଲା। ହ
ହଁ ସେଇଟା ତ ଏଜୁକେସନରେ ହୁଏ।
ହଁ ସେଇଟା ତ କହିଲି। ଆମେ ଫାଇଲ ବନେଇକି ନବୁ ସେ କୋଶ୍ଚିନ୍ କରିବେ? ଆମେ ଆନ୍ସର ଦବୁ ଆମେ ଯୋଉ ଟପିକ ଉପରେ ନେଇଥିବୁ ସେଗୁଡା ଆସି କରିବେ।
ହ ହ
ତମର ଇଣ୍ଟରନସିପ ଟା ଟିକେ ଅଲଗା କରିଛି ଫିଲ୍ଡି ଗୋଟେ ଦେଇଦେଇଛି। ଫିଲ୍ଡ ଇଣ୍ଟରଶିପ କରି ଦେଇଛି। ଆଉ କଣ?
ହୁଁ ସେଇଟା କରିଚି ପା।
ଆଉ ଘରେ ସବୁ।
ହୁଁ ନନା ଯାଇଛି ପୂଜା ପାଖକୁ। ଆଉ ଘରେ ବୋଉ ଗାଈ ଦୁହୁଁଥିଲା ଏଇନା। ଆଉ ଦେଇ କାଇଁ।
ତମର ରାତିରେ କଣ ଗାଈ ଦଉନକୀ ସବୁ।
ହଁ ରାତିରେ ଦୁହିକି ସୁବ କରିଦଉଛୁପା।
ଟା ପାଞ୍ଚଟା ଆସିକି ଦୁହିଁବନା। ସାତୁଟା ହେଲାଣି ଗାଇକିଏ ଦୁହିଁଥିଲା।
ହଁ ଆମର ଗ ସତ୍ରୁ ଆମର ଅମ୍ଫେଡ ଯାଏ ନା ଏତିକି ବଳଳିଆ ଦୁହାଁ ହେଇକି ଯାଉଚି।
ଅମ୍ଫେଡ ତ ସକାଳୁ ଯାଉଛି।
ସକାଳେ ଯାଉଛି ଚାରିଟା ବେଳକୁ ଯାଉଛି ଏରା ଯାଉ
ଚାରିଟା ବେଳକୁ ଯାଉଛ ତମେ ସାତଟା ବେଳେ ଦୁହିଁକି କେତେବେଳେ ଆଶିକି ଦୋଉଚ। ଏବେ ଯୋଉ ଦୁହୁଁଛ ସକାଳେ ଦଉଛ।
ଏଇନା ଦୁହିଁକି ଏଇନା ଦବୁ ତାପରେ ପୁଣି ସକାଳୁ ଦୁହିଁଲେ ସକାଳୁ ଦବୁ।
ତମର କଣ ଦରସି ଗାଈ ରଖୀଚ ନା ଦେଶୀ ଗାଈ।
ଦେଶୀ।
ଦେଶୀ ଗାଈ କେତେ ଦଉଚି କଣ ଓମଫେଡ ଦଉଚକି? ଗୋଟେ ରଖିଛ ନା କେତେଟା ରଖିଚ। ତିନିଟା। କେତେ ଲିଟର ଦଉଚ।
ମୁଁ ଜାଣିନି।
କ୍ଷୀର ପି ଜାଣିଛ ନା ସେଟା ବି ଜାଣିନ?
ହୁଁ।
ହିଟେ ଜାଣିଛ ନ କି।
ହଁ ଜ ସେଟା।
ସେଇଟା ତ ସମସ୍ତଙ୍କୁ ଜଣା ଅଛି କ୍ଷୀର ଦୁଇ ନ କେତେବେଳେ?
ଆଁ?
କ୍ଷୀର ଦୁଇନ କେତେବେଳେ ତମେ?
କିଏ ମୁଁ ଦୁଇଁନି ଶୁଭୁନି ମତେ। କାାନ କା ଶୁଭୁନି ବଧ କହିଲୁ ମାମା ଦଉଛନ୍ତି ବୋଲି
ହୁଁ ଥଣ୍ଡା ଟା ହେଇଛି ତ ସେଥିପାଇଁ ସବୁ ବି ନଥିବ।
ଥଣ୍ଡା ଦୋଷରୁ କାନ ଟା ଖରାପ ହେଇଯିବ ବୋଧେ।
ହୁଁ ମେଡିସିନ ଟିକେ
ତ ମୁଣ୍ଡ ବି ଟିକେ ଖରାପ ହେଇଥିବ ତ?
ହଁ ଟିକେ ମେଡିସିନ ପୋସା କରିଦଉନ ଯଦି
ନା ଆମ ଘରେ ମେଡିସିନ ଆଭେଲେବୁଲ ନାହିଁ।
ତମ ଘରେ ନଥିବ ଘରେ କାହାର ମେଡିସିନ ଥାକ କି ମେଡିସିନ ୋରୁ କିଣିକି ପ ପ
ଆମ ଏଠି ମେଡିସିନ ଷ୍ଟୋର ବି ନହିଁ।
ଆଉ ତମ ଯ ଜର ଝାଡା ବାନ୍ତି ହଉଛି ତମ ମନକୁ ଭଲ ହେଇଯାଉଛ ନା କଣ।
ହଁ ହ।
ଗାଈ ମ ତ ବିି ଦଉଥିବ ତମାନେ ସବ।
ତମେ ତମେ ଆ ପିଉଛ ବଧେ ଆଜି ଯାଇକି ପିଇଦବ ସେଇଟା ଆଉ ଥଣ୍ଡା ହେଇଯ ଭଲ ହେଇଯିବ।
ନାାଇ ନା ତମେ କହୁଛ ମେଡିସିନ ନାାଇଁ ମେଡିକାଲ ନାାଇଁ ମେଡିସିନ ଦୋକାନ ନାାଇଁ ଭଲ ହଉଛ
ମୁଁ ତ ମେଡିକାଲ ନାହିଁ ବୋଲି କହନି ମୁଁ ତ କହିଲି ମେଡିସିୋର ନାହିଁ।
ଆଉ ତାହେଲେ ମେଡିକାଲ ଥଲେ କଣ ଡକ୍ଟର ଖାଲି ଏମିତି ଆଖିରେ ଭଲ କରିଦଉଛନ୍ତି ନା କଣ।
ହଁ ଆଖିରେ ଦେଖିକି ଭଲ କରିଦଉଛନ୍ତି।
ଆଖି ଏମିତିଉଣ୍ଡି ଦସନ୍ତୁ ଭଲ ହେଇଯାଉଛି ନା କଣ?
ହଁ ହଁ।
ସେ ଡାକ୍ତର ନା ଯାଦୁଗର।
ସେ କଣ ହେଇଥିବେ ବ ସେ ଜାଣିଥିବେ।
ହଁ।
ସେ କଣ ହେଇଥିବେ ସେ ଜାଣିଥିବେ।
ହଉ ଆଉ କାଲି ତା ଷାଠିଏ ବଜ ଟା ଦେଖିକି ଆସିବ ସେ କଣ ହେଇଥିବ ଟ।
ତମେ ଯାହା ଦେଖିଥା ଆସିବ ମୋର ଜରୁରତ ନାହିଁ।
ହୁଁ ତମେ ନହେଲେ ମତେ ନମ୍ବର ଟା ଦେଇଦମ ପଚାରିଦ ତମେ ଡାକ୍ତର କି ଯାଦୁବର।
ତାଙ୍କ ନମ୍ବର ମୁଁ କଉଠୁ ଆଣିବି କଣ ଚୋରି କରିବି?
କଣ ମେଡିକାଲମ ଯାଉନ କି?
ନା ମେଡିକାଲ ସବୁ ଡକ୍ଟର ନମ୍ବର ରଖିବା କଥା?
ହୁଁ। ରାତି ରାତି ନବ କି ଦିଟା ନମ୍ବର?
ନା ମୋର କଣ ହବ।
ହଛି ନବ କି ରାତି ଅଦରେ ଦେହ ଖରାପ ହେଲେ କଣ କରିବ?
ଡାକ୍ତର ପାଖକୁ ଯିବୁ ନା କେ ମେଡିସିନ ଷ୍ଟୋର ଯିବୁ।
ତ ମୁଁ ଥଡି ନା ମୁଁ କିଲ ମେଡିସିନଷ୍ଟୋର ନମ୍ବର ରଖିବା ପାଇଁ ମୁଁ ତର ନମ୍ବର କଥା କହୁଛି ତମକୁ। ହ।
ଆମର ଏଇଠି ଯୋଉ ଡାକ୍ତର ଅନାହାନ୍ତି ସେମାନେ ନମ୍ବର କାହାକୁ ଦିଅନ୍ତିନି।
ଦିଅନ୍ତୁନି? ହଁ, ସିଏ କଣ ଝିଅ ପିଲା? ନମ୍ବର ଦିଆନ୍ତୁନି, ହୁଁ, ହେଁହେଁ। ଝିଅ ପିଲା ସେ। କିଆ ନମ୍ବର ଦିଅନ୍ତିନି ଅଜବ କଥା।
ଆମର ସେଠି ବୋଧେ ପୁଅ ପିଲା ଗୁଡା ଅଛନ୍ତି।
ହୁଁ।
ହ ଭଲ। ତ କହିଥିଲା ବା ତମେ କ'ଣ କହିଥିଲ ବା ଏ ମେସେଜ ନ କଲେ ବି ନୋ ପ୍ରବ୍ଲେମ୍। ତ ପୁଣି କାଇଁ ମେସେଜ କରିଥିଲ?
ହୁଁ କହିବା ଆଉ କରିବା କ'ଣ ସମାନ?
ହଁ, ସମାନ।
କିଏ କହିଲା?
ମୁଁ
ତମେ କହିଲେ କ'ଣ ହେଇଯିବ?
ହଁ।
ହୁଁ। ତମେ ଏମିତି ରାଗରେ ତମ ଘରେ କହିବ, ମୁଁ ଆଠ ଦିନି ଯାକେ ଭାତ ଖାଇବନି ତା ବୋଲି ତମେ ଯମା ଭାତ ଖାଇବନି?
ନା, ଖାଇବିନି ମୋର ଯଉଟା କଥା ସେଇଟା କଥା। ମୁଁ ନା, କାହା ଭଳିଆ କଥା ଚେଞ୍ଜ କରେନି। କି ମାଇଣ୍ଡ ଚେଞ୍ଜ ବି କରେନି।
ପରିବେଶ ପରିସ୍ଥିତି ପଇଲେ ସବୁ କିଛି ଚେଞ୍ଜ କରିବାକୁ ବାଧ୍ୟ।
ପରିବେଶ ପରିସ୍ଥିତିରେ ରହି, ରହି, ରହି, ରହି ତମେ ହଁ, ଭଲ ରଖିଥାଅ।
ହୁଁ, ଦରକାର ହବ ବୋଲେ ମାଗିବ ଦେବି।
ନା, ମୋର ଦରକାର ହବନି ମୁଁ ବି ମାଗିବାକୁ ଯିବିନି ତମ
ହଉ ଆଉ। ତମକୁ ତ ସବୁ ଜଣା ତମର କ'ଣ ଦରକାର ହବ?
ହଁ, ହୁଁ।
ନା, ନା କ'ଣ ସୋମ୍ୟା ମ୍ୟାଡମ୍? ଆଉ ରାତିରେ ଖାଇବ କ'ଣ?
ଭାତ, ଡାଲି, ଖଟା, ପାସ୍। ଭୋଜି ହଉଚି ଠାକୁରଙ୍କ କତିରେ।
ହଉ ଆଉ।
ଆଉ ହଉ ରଖୁଛି।
ଆଜ୍ଞା, ନମସ୍କାର।
ଆଜ୍ଞା, ନମସ୍କାର।